ହ୍ୟାଲୋ
ଆଛ ହ
କଣ କରୁଛ
ଏଇ ବସିଥିଲି ତମେ
ହଁ ହେଇ ହେଇଚି ଥିଲି ବସିଥିଲି ଖାଇକି ଆଉ।
ଆଚ୍ଛା
ଆଉ କିଛିଟା ଖାଇବା ହେଇଥିଲା ରୁଟ ଟି ଆଉ ଫୁଲକୋବି ଆଳୁ ତରକାରୀ।
ଆଛା ହଉ
କିଛି ସାଧାରଣ ଜ୍ଞାନ ପ୍ରଶ୍ନ ଉତ୍ତର କରିବା।
ଠିକ୍ ଅଛି
ମୁଁ କିଛି ପଚାରିବି ତମେ କିଛି ପଚାରିବ ଏମିତି କରିବା।
ନିଶ୍ଚିନ୍ତ ପଚାର।
ହଉ ଠିକ ଅଛି ଆ ଆମେ କିଛି ପର୍ବପର୍ବାଣି ବିଷୟରେ କୋଶ୍ଚନ କରିବା ହେଲା। ଅଁ କହିଲ ଓଡିଶାର ମୁଖ୍ୟ ପର୍ବ କଣ? କି ଓଡିଶାର ଇ ମାନେ ଓଡିଶାର ନୂଆ ବର୍ଷକୁ କେଉଁ ପର୍ବ କେଉଁ ପର୍ବ ପୋକ? ଓଡିଶାର ନୂଆ ବର୍ଷ କେଉଁ ପର୍ବକୁ କୁହାଯାଏ?
ଧନୁ ସଂକ୍ରାନ୍ତି ବା ମହାବିଶ୍ୱବ ସଂକ୍ରାନ୍ତିକୁ ଓଡ଼ିଶାର ନୂଆବର୍ଷ। ଆଛା
ଠିକ୍ ଅଛି
ତମେ ଦେଖିଆ କହିଲ ରଜ ପର୍ବ କେତେ ଦିନ ପାଳନ ହୁଏ?
ଆ ତିନି ଦିନ ପ୍ରଥମ ରଜ ହଉଛି ପ୍ର ପହିଲି ରଜ। ଦ୍ଵିତୀୟ ରଜ ହଉଛି ରଜ ସଂକ୍ରାନ୍ତି ତୃତୀୟ ରଜ ହଉଛି ଭୂମି ଦହନ। ଆଚ୍ଛା ରଜ ରଜରେ କେଉଁ ପିଠା ମୁଖ୍ୟ ଭାବେ ଖାଆନ୍ତି କହିଲ?
ପୋଡ ପିଠା ରଜ ରେ ମୁଖ୍ୟ ଭାବରେ କରିଥାନ୍ତି।
ହଁ
ରଥଯାତ୍ରା କେଉଁ ମାସରେ ପଡେ କହିଲ?
ଆଷାଢ ମାସ ଶୁକ୍ଳ ଦ୍ୱିତୀୟା ତିଥିରେ। ଆଚ୍ଛା ଜଗନ୍ନାଥଙ୍କର ରଥର ନାମ କଣ କହିଲ?
ନନ୍ଦିଘୋଷ ହଉଛି ଜଗନ୍ନାଥଙ୍କର ରଥ ର ନାମ।
ହୁଁ ଠିକ୍
ବଳଭଦ୍ରଙ୍କର ରଥର ନାମ କଣ କହିଲ?
ଆ ବଳଭଦ୍ରଙ୍କର ହଉଛି ତାଳ ଧ୍ୱଜ। ଆଛା ସୁଭଦ୍ରାଙ୍କ ରଥର ନାମ କଣ?
ଦର୍ପଦଳଣ ହଉଛି ସୁଭଦ୍ରାଙ୍କ ରଥର ନାାମ ନୂଆଖାଇ କେଉଁ ଅଞ୍ଚଳର ମୁଖ୍ୟ ପର୍ବ କହିଲା ଦେଖି?
ଆ ନୁଆଖାଇ ହେଉଛି ଓଡ଼ିଶାର ଆଚ୍ଛା ତମେ କହିଲ ନୂଆଖାଇ କେବେ ପାଳନ ହୁଏ?
ଭାତ୍ରବ ଶତ ପଞ୍ଚମୀ କେ ନା ନୂଆଖାଇ ପାଳନ ହୁଏ। ଆ ତମେ କହିବା କି ମାଣବସା ଗୁରୁବାର କେଉଁ ମାସରେ ପାଳନ ହୁଏ?
ହ ମର୍ଗଶିର ମାସରେ ଆଚ୍ଛା ଦୋଳ ପୂର୍ଣ୍ଣିମା କେଉଁ ମାସରେ ପଡ଼େ?
ଫାଲଗୁନ ମାସରେ ଦୋଳ ପୂର୍ଣ୍ଣିମା ପଡିଥାଏ କୁମାର ପୂର୍ଣ୍ଣିମା କେବେ ପଡେ କହିଲ?
କୁମାର ପୂର୍ଣ୍ଣିମା ଆଶି ଆଶ୍ଵିନ ମାସରେ ପଡେ। ଯୋଉଟାକୁ ଆସି ଆଶିନ ପୂର୍ଣ୍ଣିମା ବୋଲି ବି କୁହାଯାଏ। ଆଛା କାର୍ତ୍ତିକ ପୂର୍ଣ୍ଣିମାରେ କଣ କରନ୍ତି?
କାର୍ତ୍ତିକ ପୂର୍ଣ୍ଣିମାରେ ବୋଇତ ବନ୍ଦାଏ ବନ୍ଦାଣ କରାଯାଇଥାଏ।
ଠିକ୍।
ଅକ୍ଷୟ ତୃତୀୟ କେଉଁ ମାସରେ ପରେ କହିଲ?
ଅ ଅକ୍ଷୟ ତୃତୀୟା ବୈଶାଖ ମାସ ଶ ଶୁକ୍ଳ ପକ୍ଷ ତୃତୀୟ ତିଥିରେ। ଆଛା। ହୁଁ ସାବିତ୍ରୀ ଅମାବାସ୍ୟା କେବେ ପଡେ? ପହିଲ
ସ୍ୱବିତ୍ରୀ ଅମାବାସ୍ୟା ଜ୍ୟେଷ୍ଠ ଅମାବାସ୍ୟା ଦିନ ହେ ସାବିତ୍ର ଅମାବାସ୍ୟା ଏଇ ଦିନ
ଠିକ୍ ଅଛି।
ଆ ବ୍ରହ୍ମ ପୂର୍ଣ୍ଣିମା ଆଉ କେଉଁ ନାମର ଜଣା କହିଲ?
ଗମା ପୂର୍ଣ୍ଣିମା ହଉଛି ରାକ୍ଷୀ ପୂର୍ଣ୍ଣିମା ବି କୁହାଯାଏ। ବା ବଳଦେବ ଜନ୍ମ ବି କୁହାଯାଏ। ଆଚ୍ଛା ଚିତା ଲାଗି ଅମାବାସ୍ୟା କେବେ ପଡେ?
ଜଲାକ ଅମାବସ୍ୟା ଶ୍ରାବଣ ଅମାବାସ୍ୟା ଦିନ ପଡିଥାଏ।
ଠିକ୍ ଅଛି।
ଜନ୍ମାଷ୍ଟମୀ କାହା ପାଇଁ ପାଳନ କରା ଯାଏ କହିଲ?
ପ୍ରଥମାଷ୍ଟମୀ ଘରର ବଡ ପୁଅ ହେଉ ବା ଝିଅ ଦି ଜଣଙ୍କ ପାଇଁ ହିଁ ପ୍ରଥମାଷ୍ଟମୀ ପାଳନ କରାଯାଏ। ରେ କେଉଁ ପିଠା କରନ୍ତି?
ଜନ୍ମାଷ୍ଟମୀରେ ଏନ୍ଣୁରୀ ପିଠା କରିଥାନ୍ତି। ତମଦେଖା କହିଲ ଖୁଦୁୁରୀ କୁଣି ଓସା କେଉଁ ମାସରେ ପଡ଼ିଥାଏ?
ଭାଦ୍ରବ ମାସ ପ୍ରତି ରବିବାର ଆଚ କେଉଁଠି‌ ହୁଏ ଜାଣିଛ?
ହଁ ପୁରୀରେ ପଣା ସଂଂକ୍ରାନ୍ତି ଦିନ ହେଇଥାଏ।
ହଁ।
ଚନ୍ଦନ ଯାତ୍ରା କେ କେତେ ଦିନ ଭଳି କହିଲ?
ଚନ୍ଦନ ଯାତ୍ରା ଏକୋଇଶି ଦିନ ଧରି ହୁଏ।
ଆଚଛା ମେରୁ ଯାତ୍ରା ଆଉ କୋଉଠିଁ ହୁଏ?
ହଁ ମେରୁ ଯାତ୍ରା ହୁଏ ବ୍ରହ୍ମପୁରରେ ହୁଏ ଗଞ୍ଜାମ ରେ ହୁଏ ଆଉ କେଉଁଝର ରେ ହୁଏ ଅନୁଗୁଳ ରେ ହୁଏ ଏସବୁ ଜାଗାରେ ବି ହୁଏ ଆଚ୍ଛା ସ୍ନାନ ପୂର୍ଣ୍ଣିମା କେବେ କହିଲ?
ଜ୍ୟେଷ୍ଠ ପୂର୍ଣ୍ଣିମା ଦିନ ସ୍ନାନ ପୂର୍ଣ୍ଣିମା ହୋଇଥାଏ ଆଉ ସ୍ନାନ ପୂର୍ଣ୍ଣିମା କରିଥାଏ‌ ଆ କେତେ ଦିନ ଅଣସରରେ ରୁହନ୍ତି
ପନ୍ଦର ଦିନ ଆଚ୍ଛା। ନବ ନବକଳବର କେତେ ବର୍ଷରେ ଥରେ ହୁଏ?
ଆରବ ଉଣେଇଶି ବର୍ଷରେ ଥରେ ହୋଇଥାଏ ନବ ପରଣ ବାହୁଡା ଯାତ୍ରା କଣ କହିଲ?
ବାହୁଡା ଯାତ୍ରା ହଉଚି ରଖ ଠାକୁର ଗୁଣ୍ଡିଚା ମନ୍ଦିରରୁ ଶ୍ରୀମନ୍ଦିରକୁ ଫେରିବାକୁ ବାହୁଡ଼ା ଯାତ୍ରା କୁହାଯାଏ। ଆଚ୍ଛା। ସୁନାବେେଶ କେବେ ହୁଏ କଇଲ?
ବାହୁଡ଼ା ଯାତ୍ରା ପର ଦିନ ହୁଏ ସୁନାବେଶ।
ଏ
ଚକା ଅପସର ନୀତି କେଉଁ ଦିନ ହେଇଥାଏ କହିଲ?
ଚକା ଅପସରା ପୌଷ ଅମାବାସ୍ୟରେ ଚକା ଅପସରା ନୀତି ହୋଇଥାଏ। ଆଚ୍ଛା ଦେବସ୍ନାନ ପୂର୍ଣ୍ଣିମାରେ କେତେ ଗରା ପାଣି ରେ ସ୍ନାନ କରନ୍ତି? ମହାପ୍ରଭୁ କଇଲ
ଛଅ ଶହେ ଆଠଗରା ସୁଗନ୍ଧିତ ଜଳରେ ସ୍ନାନ କରିଥାନ୍ତି।
ଠିକ ଅଛି।
ଫେରା ପଞ୍ଚମୀ କେବେ କହିଲ?
ହେରା ପଞ୍ଚମୀ ଅଛି ରଥଯାତ୍ରାର ପଞ୍ଚମ ଦିନ। ଆଚ୍ଛା ଡାଲଖାଇ କେଉଁ ଅଞ୍ଚଳର ପର୍ବ କହିଲ?
ଡାଲ ଖାଇ ହେଉଚି ପଶ୍ଚିମ ଓଡ଼ିଶାର ପର୍ବ। ଆଉ ଚଇତି ପର୍ବ କେଉଠି ପ୍ରସିଦ୍ଧ କହିଲ?
ଚଇତି ପର୍ବ ଗଞ୍ଜାମ ଜିଲ୍ଲାରେ ଆଚ୍ଛା। ଧନୁ ଯାତ୍ରା କେଉଁଠି ହୁଏ?
ଧନୁଯାତ୍ରା ବରଗଡ଼ରେ ହେଇଥାଏ। ଧନୁଯାତ୍ରା କେତେ ଦିନ ହୁଏ କହିଲ?
ଏଗାର ଦିନ। ଆଚ୍ଛା ଛତର ଯାତ୍ରା କେଉଁ ଦେବୀଙ୍କ ପାଇଁ ହୁଏ କହିଲ?
ମା ମାଣିକେଶ୍ଵରି। ହେଇଥିଲା ଆଉଲ ତା ଭବାନିପାଟନାରେ ହିଁ ହୁଏ। ଶୀତଳ ଷଷ୍ଠୀ କେଉଠି ପ୍ରସିଦ୍ଧ?
ଶୀତଳଷଷ୍ଠୀ ସମ୍ବଲପୁରରେ ପ୍ରସିଦ୍ଧ। ଆଚ୍ଛା। ଶୀତଳ ଷଷ୍ଠୀରେ କାହାର କାହାର ବିବାହ ଉତ୍ସବ?
ଶିବ ଓ ପାର୍ବତୀଙ୍କର ବିବାହ ଉତ୍ସବ। ତମେ କହିଲ ଦେଖି କଳିଙ୍ଗ ମହୋତ୍ସବ କେଉଁଠି ହୁଏ?
କଳିଙ୍ଗ ମହୋତ୍ସବ! ଧୋଉଳି। ଭୁବନେଶ୍ଵରରେ ଥିବା ଧୋଉଳି ଶାନ୍ତିସ୍ତୁପ। ସେଇଠି ହୁଏ। ଆଛା ତୋଷାଳୀ ଜାତୀୟ କ୍ରାଫ୍ଟ ମେଳା କେଉଠି ହୁଏ?
ଇଶର କୁମଙ୍କ ନୃତ୍ୟୁ ଉତ୍ସବ କେବେ ହୁଏ କହିଲ?
କୋଣାର୍କ ନୃତ୍ୟ ଉତ୍ସବ ଡିସେମ୍ବର ଏକେରୁ ଡିସେମ୍ବର ପାଞ୍ଚେ ଯାଏ ହୁଏ। ଆଚ୍ଛା। ନୂଆଖାଇରେ କେଉଁ ଚାଉଳର ଭାତ ଖାଆନ୍ତି?
ନୂଆଖାଇରେ ନୂଆ ଚାଉଳର ଭାତ ଖାଇଥାନ୍ତି।
ଠିକ
ପ୍ରଥମାଷ୍ଟମରେ କେଉଁ କେଉଁ ପିଠା ହୁଏ କହିଲ?
ପ୍ରଥମାଷ୍ଟମୀରେ ଏଣ୍ଡୁରି ପିଠା ହୁଏ। ଆଛା ମାଣବସା ଗୁରୁବାରରେ କଣ ଭୋଗ କରନ୍ତି?
ଆଉ ଶୁକ୍ରୁବାରରେ କ୍ଷୀରି କାକରା ମଣ୍ଡା ଚିତଉ ପିଠା ଏଇ ସବୁ ହେଇଥାଏ
ହଁ
ରଜରେ କଣ କେଉଁ ପଣା ପିଅନ୍ତି କହିଲ?
ରଜ ରେ ଲିଚ ପଣା ପିଅନ୍ତି ଆମ୍ବ ପଣା ବି ଆଚ୍ଛା କୁମାର ପୂର୍ଣ୍ଣିମାରେ ଚାନ୍ଦକୁ କଣ ଭୋଗ ଦିଅନ୍ତି?
ମର ଭନ୍ୟବାଦରେ ଚାନ୍ଦକୁ ଚାଉଳ କ୍ଷୀରି ତାଳ ସଜ ଭୋଗ ଦିଅନ୍ତି।
ଠିକ
ଚିତଉ ପିଠା କେଉଁ ପର୍ବରେ ଭୋଗ ହୁଏ କହିଲ?
ଯେତେବେଳେ ଆମର ଚିତା ଲାଗି ଅମାବାସ୍ୟା ପଡିିଥାଏ। ସେଇଦିନ ଚିତଉ ପିଠା ହିଁ ତିଆରି କରାଯାଏ। ଆଚ୍ଛା ଆରିସା ପିଠା କେଉଁ ପର୍ବର ମୁଖ୍ୟ କହିଲ?
ମାଣବସା ଗୁରୁବାର ବାରି
ଠିକ ଅଛି। ହ୍ୟାଲୋ
ମହାପ୍ରସାଦରେ କେତେ ପ୍ରକାର ଭୋଗ ହୋଇଥାଏ କହିଲ?
ଛପନ ଭୋଗ ଯାହାକୁ କହନ୍ତି। ଆଚ୍ଛା ଶୁଖିଲା ମହାପ୍ରସାଦକୁ କଣ କୁହନ୍ତି କହିଲ?
ତାହାକୁ ନିର୍ମାଲ୍ୟ କୁହାଯାଇଥାଏ।
ଠିକ୍ ଅଛି
ଗୋରୁ ଖାଇ କେଉଁ ପର୍ବ?
ଗୋରୁ ଖାଇ ଦୁର୍ଗା ପୂଜା ଅଷ୍ଟମୀ କୁ ଗୋରୁ ଖାଇ ହୁଏ।
ହଉ ଠିକ୍ ଅଛି। ବାକି ଆମେ ଆଉ କିଛି ପରେ କଥା ହେଇଯିବା ଆଉ। ବୁଝିଲ। ଆଉ କିଛି କୋଶ୍ଚିନ ଆଉ କିଛି ପ୍ରଶ୍ନ ମୁଁ କରିବି ହେଲା ତ ଆଉ କିଛି ପ୍ରଶ୍ନ ଉତ୍ତର ଆମେ ଆ ଆଉ କିଛି ସମୟ ପରେ କଥା ହେବା ଓକେ ରହୁଚି।